ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
କହିଲେ ଯେତେବେଳେ ମତେ କଲ
ଭାଇ କଣ ଭଏସ ଶୁଭୁନି?
ହଁ ଭାଇ କୁହ।
କଣ ଭାଇ ଭଏସ୍ ତମର ଶୁଭୁନି ନା କଣ?
ମୁଁ କହିଲି ସେତେବେଳେ କଲ କଲି ରିଙ୍ଗିଙ୍ଗ ହେଲା କିନ୍ତୁ ତାଙ୍କୁ ଉଠେଇଲାନି ଆଉ।
କାଇଁ ମତେ ଇଆଡେ କଲ ଆସିଲାନି ତ।
କଣ ହେଇଥିବ ତାହେଲେ ନେଟୱାର୍କ ଇସ୍ୟୁ ଆଉ।
ହଁ ହଁ।
ସେଇଆ ତ ମୁଁ କହିଲି ଭାଇ କହିଲେ କଣ ଉଠିଲେନି।
କାଇଁ ମତେ କଲ ଆସିଲାନି ଆଜ୍ଞା ଏଆଡେ ଅ କି ଖେଳିବାକୁ ଆସିଚି କାଲି ଗାଁରେ ଗୋଟେ ଟୁର୍ଣ୍ଣାମେଣ୍ଟ କରିବେ ତ। ତୁ ପିଚ ଫିଚ ସାଇଜ କରୁଚୁ ଆଉ।
ହଁ ଚାଲୁ ଆଉ ଭାବିସତ କ୍ରିକେଟ ସେ ବସିଥିଲି ଆଉ କଣ କରିବା। ହଁ ବ୍ୟାଟ୍ସମନ୍ ନା ବୋଲର? ମୋର ଆକାଶ।
ଆକାଶ କଉଠ ତମର?
କଟକ।
କଟକ ଆମର ଗଞ୍ଜାମ ଗଞ୍ଜାମ।
ହୁଁ ଗଞ୍ଜାମ ଜାଣିଲି।
ହୁଁ ବରହମ୍ପୁର ଜାଣିଥିବ ତ ହୁଁ।
ଯାଇଛି ସେପଟକୁ ଗଞ୍ଜାମରେ ଗୋଟେ ପିଲାଟେ ବି ଚିହ୍ନା ଅଛି।
ଗଞ୍ଜାମର କୋଉ ପାଖେରେ? କେତେ ମିନିଟ ହେଲା ଗୋଟେ ଗୋଟେ କର ହେଲା। ନାଇଁ ଗୋଟେ ଗୋଟିକା କର କେତେ ମିନିଟ୍ ହେଲା।
ଆଉ କଣ ଖାଇଥିଲ?
ହୁଁ। ଏ ବର୍ଷା ହେଇଯିବ ତ ଆଉ ଥରେ ବିଯାର ନହେଲେ ଦି ଚାରି ଦିନ ଗଲେ ହେ କରିଆ।
ଆଉ କଣ ଖାଇଥିଲ?
ଏ ଭାତ, ତରକାରି ଆଉ।
ଖାଇ ହଁ। ଟୁର୍ଣ୍ଣାମେଣ୍ଟ ଇଏ ହଙ୍ଗାମ କରିବେ ଛଅ କରିଆ ଗୋଟେ ଦିନରେ ଖେଳ ସରିଦେ।
ଅଣ୍ଡେ।
ହୁଁ ସକାଳ ଆଠଟାରୁ ହବ ଟେନିସି।
ଗ୍ରେମେ।
ହୁଁ ହାଲୋ।
ଛଅ ପୁରିଆ ବଢିଆ। ଦୁଲଦାଲ ଆସ ଦୁଲଦାଲ ବାଡା କମ ରନ, ହୁଁ।
ହଁ।
ସେ କଭର।
ହେ ତମର ଆଡେ ବର୍ଷା ହେଇଯାଇଛି ନା କଣ ଆଉ ସିଆଡେ ଉପରଓଳି ହେଲାଣି କାହିଁ ଖେଳିଆକୁ ଯାଇନ?
ନା ମୋର ଟିକେ ଦେହ ଟା ଟିକେ ଭାଇ ଖରାପ ଅଛି ତ ସେଥିପାଇଁ ଯାଇନି ଆଉ।
କଣ ହେଇଛି?
ହଁ ଏଇ ଦେହଟା ଟିକେ ଫୁଲୁଛି ତ। ଏ ଇଏ ହେଇଛି ଶୋର୍ଲିଙ୍ଗ ପାଣି ଜମୁଚି ଦେହେରେ। ସେଥିପାଇଁ ଟିକେ ଯାଇନି ଆଉ ଯିବା ଆଉ ଟିକେ ଗଲେ ଯିବା ଆଡେ ବୁଲି ଆସି ଜିଓ।
ସେଠି କଣ ଖେଳି ଥାଉଚ ଉଁ ଦଶ ଓଭରିଆ ମ୍ୟାଚ ନା କେତେ?
ହଁ ଏବେ ତ ପେଣ୍ଡି ଚାଲିଛି ଟୁର୍ଣ୍ଣାମେଣ୍ଟ ହଉଥିଲା ମଝିରେ ସରିଯାଇଚି
ଟୁର୍ଣ୍ଣାମେଣ୍ଟ ତ ଟାଇମ୍ ସରିଲାଣି ଆମର ଏ ବର୍ଷ ଟିକେ ଲେଟ୍ କରିଦେଲେ ତ। ଖେଳି ଟୁର୍ଣ୍ଣାମେଣ୍ଟ ଖେଳିଆକୁ ଖାଲି ପଳେଇ ଆଇଲ ଆଉ କର ନାହାନ୍ତି ଆଉ ଏଥର ଟିକେ ଲେଟ୍ ହେଇଗଲା ଆଉ।
ହୁଁ। ଆମର ଏବେ ହଉଥିଲା ଗାଁରେ ଗୋଟେ ଥର ନାଇଟ ମ୍ୟାଚ। ରାତିିରେ ଏକା ହଁ ସର୍କଲ୍ ତ ଆଉ ନାଇଟି ମ୍ୟାଚଟା ସର୍କ ଲ ଆମର ହୁଏ ବଡ ପାଇଁ ନାଇଁ ଏତିିକି
ହଁ ନହେଲେ ବର୍ଷା ଦିନେ ସର୍କଲେ ମ୍ୟାଚ ହଏ ଖେଳିଥାଉ ଚୁ।
ହଁ ଆମେ ଏବେ କରିଥିଲୁ ତ ଆଉ ମାସଟେ ହେଇ
ହୁଁ ଏବେ ତ କେତେଦିନ ହେଲା ଖାଲି ବର୍ଷା ବର୍ଷା ଏୟା ହେଲା।
ତମ ସେପଟେ ବର୍ଷା ହଉଚି ତାହେଲେ।
ହୁଁ ଆମର ଏପଟେ ବର୍ଷା ହେଲା ହେ ଏବେ ତେଇଶି ଚବିଶ ଆଡୁ ଛାଡ, ନହେଲେ ସେପଟେ ବର୍ଷା ହେକା ହଉଥିଲା ଏପଟେ।
ନାଇଁ ଆମ ଏପଟେ କାଇଁ ବର୍ଷା ନାଇଁ।
ଲେ ଗଞ୍ଜାମର କୋଉ ଜାଗା ଆଉ ଜାଣିଛ ଆମର ଏଆଡେ?
ସଞ୍ଜନଗର।
ଭଞ୍ଜନଗର, ଆଉ
ଭଞ୍ଜନଗର ପଟେ ମୁଁ ଥିଲି ଜାଣିଛି ଫାଇନାନ୍ସରେ ଥିଲି ମୁଁ।
ହଁ ହ।
ଏତେ ରହିନି ଆଉ ମାନେ ଏଇଠି ଆମର ଥିଲେ ଷ୍ଟାଫ୍ ଗୁରା ତ ମୁଁ ଯାଏ ବୁଲାବୁଲି କରିକି ଆସେ ସେ ଭଞ୍ଜନଗର ଭଞ୍ଜନଗରରେ ଗୋଟେ ଜାଗା ଅଛି। ଯେ ଆମର ଗୋଟେ ବନ୍ଧ ବନ୍ଧ ଗୋଟେ ନାଇଁ ଗୋଟେ ବନ୍ଧ ସିଆଡ଼େ ଏକା ଯାଇଥିଲୁ ଗୋଟେ
ପାଇନି କେବେ ଆମର ଏପଟେ ଅଲଗା ଲାଇନ୍ ଆମର ଗଜପତି ଡିଷ୍ଟ୍ରିକ୍ଟ୍ ପାଖରେ। ଗଜପତି ଜିଲ୍ଲା ଆମର ଗାଁ ପାଖାପାଖି ପୁରା ଆମ ଗାଁ ଡେଇଁଲେ ଗଜପତି ଜିଲ୍ଲା
ହୁଁ।
ଦିଗ ପହଣ୍ଡି ଜାଣିଥିବ ନା ଜାଣି ନ ଥିବ? ଆମର ହୁଁ।
ହଁ ଦିଗ ପହଣ୍ଡି ଯାଣିଛି।
ଜାଣିଚନା ସେ ପାକରେ ତ ଆମ ଗାଁ ଟା।
ଏବେ ଆଉ କଣ ପାଠ ପଢା ଚାଲିଛି ନା କଣ କେମତି କରୁଛ?
ହଁ ଚାଲିଛି, ବି ଟେକ କରୁଛି ଫାଇନାଲ ଇୟର ଏ ବର୍ଷ। ଆଉ ଗମେଣ୍ଟ ଚାକିରୀ ପାଇଁ ପ୍ରିପାର ହେଉଚି ଆଉ।
କଉଥିିରେ?
ରେଲୱେ ରେଲୱେ ଆର୍ମି। ଆର୍ମି ଘରେ ମନା କରୁଛନ୍ତି ଗୋଟେ ପୁଅ ଘରେ।
ସେ ଭାଇ ଭଉଣୀ କେତେ ଜଣ?
ଗୋଟେ ଭାଇ ଗୋଟେ ଭଉଣୀ ଆଉ ମୁ ଆଉ।
ଆଉ ବାପା କଣ କରୁଚନ୍ତି?
ସିଜନାଲ ବେପାର ବିଜନେସ୍।
ଭଲ ନିଜ ସ୍ୱାଦିନରେ ଖଟ।
ହୁଁ ଆଉ ତମର କଣ?
ମୁଁ ଜବ କରୁଥିଲି ଯା ଫାଇନାନ୍ସ ରେ ଯଉ କହୁଥିଲି। ଦେହ ଖରାପ ଅଛି ବୋଲି କିଛି କରୁନି, ଛାଡି ଦେଇଛି। ଦେହଟା ଟିକେ ଭଲ ହେଲେ କରିବି ଆଉ।
ଫାଇନାନ୍ସରେ କେତେ ଦରମା ଅଛି।
ଫାଇନାନ୍ସ ରେ ମିଳୁଥିଲା ମୋର ଆଉଥିଲା ଫାଷ୍ଟ୍ ଫାଷ୍ଟ୍ ତେଇଶ, ଚବିଶ, ପଚିଶି ଏମିତି ଆଉ
ଯେତେ ଇଏ କରିବ ସେତେ କାମ ତାଙ୍କେ ସେ ଅନୁସାରେ।
ଆଜ୍ଞା ଆଜ ହଁ। ଆମର ତ ନୂଆ ଫିଲ୍ଡ ଥିଲା ତ।
ଏବେ ତ ମୁଁ ତ ରେଲୱ ର ଗ୍ରୁପ ଡି ଟା ପକେଇଥିଲି ଯେ ଜାଣିଛ ନା ନାଇଁ। ତାର ତ କେସ କାସ୍ ଲାଗି ରହିଯାଇଥିଲା ଜାଣିଛ।
ହଁ ବା ହଁ ଏବେ କେସ୍ ଏଥିପାଇଁ।
ଏବେ କେସ ହଟିଲା ରେଜଲ୍ଟ କାଢକୁ କେତେ ଲେଟ କରୁଛନ୍ତି। ଏ ବିସ୍ତାପ ଲାଗିଲାଣିି ମତେ ବିଜାରିଆ ହେଲିଣିି। ଆଉ ଏ ଏବେ ତ ଇଏ ବାହାରିଛି। ପଲିସି ବାରନି କି ବାହାରିଛି ଜି ଭାରନି ଏବେ? ହାଇଡ ମର ଶହ ଅଡସଠି। ୱାନ ଶିଷ୍ଟି ଏଇଟି ହଁ। ସମାନ ହେଇଯାଉଛି। ହାଇଟ୍ ଅଛି। ଆଉ, ପୋଲିସ ଟା ଅଛି ୱାନ ସିଷ୍ଟି ଏଇଟି। ସହର ସଟି
ମୁଣ୍ଡା ମୁଣ୍ଡା ମୁହରତ-ମୁର ତା ହେଲେ ମୋର ମୋର ୱାନେ ଶିଷ୍ଟୀ ଆଇ ବେତ୍ ନ କଣ
ହଁ ତମର କଣ ଏସି ଏସ୍ ଏଟି ନା ଓ ବି ସି? ଏସି ଓବିଶି ଆମର ହେଲେ ଓବିଶି ଆଜ୍ଞା। ଏସି ଏସ୍ ଟି ଥିଲେ ୱାନ ଶିଷ୍ଟୀ ଥ୍ରୀ, ସହେ ତେଷଠି ପର୍ଯ୍ୟନ୍ତ ଯାଉଛି ଆଉ। ଆଉ ଚେଷ୍ଟ୍ ଅଣାଅଶୀ ମାଗୁଛି। ଫରେଷ୍ଟ ଗାର୍ଡ ଟା ପକେଇଚି। ଫରେଷ୍ଟ ଗାର୍ଡ ଟା ଟିକେ ପକେଇଚ ଯେ ତାର ହାଇଟ୍ ହେଇଯାଉଛି ୱାନ ସି ଶହେ ଅଠଶଠି। ମାତ୍ର ଟିକେ ଚେଷ୍ଟ ରେ ଅଧିକ ମାଗୁଚି ତାଇଁରେ ଏକାଅଶୀ ମାଗୁଚି।
ଏକାଅଶି।
ହଁ ଏକାଅଶି ସେ ମି। ହୁଁ ସେ ଚେଷ୍ଟ ଟା ଟିକେ ହଉନି ତାର। ପୁସଅପ ଫୁସଅପ ମାରିଲେ ହବ ଯେ, ତାର ଏବେ ଏବେ ତ ସେଇଟା ରେଜଲ୍ଟ ବାହାରିବନି ଏବେ ସରିଲା। ପରୀକ୍ଷା।
ଟିକେ ଦେଖ ଟିକେ କର ଆଉ ପାଠ ଫାଠ। ଟିକେ ପଢ ଏକ୍ସରସାଇଜ ହେରା ଟିକେ କର ରନିଙ୍ଗ ଫନିଙ୍ଗ ଟିକେ କର ହେଇଯିବ।
ହୁଁ ଆଉ ଦୁଇ ତିନି ସେମି ବଢିଲେ ହେଇଯିବ।
ଏଁ ଏକସରସାଇଜ ଟିକେ କରୁନ ଜିମ୍ ଫିମ୍ ଟିକେ ଯାଅ ତି।
ଜିମ ଫିମି ରେଜଲ୍ଟ ବାହାରିଲେ ରେଜଲ୍ଟ ବାହାରିଲା ପରେ ଦି ଦିନ ଦି ମାସେ ଦେଢ ମାସ ଖଣ୍ଡ ମିଳିବ ନା ଫିଜିକାଲ ପାଇଁ ମାସେ ଟାଇମ ମିଳିବ। ସେଇ ଟାଇମ ରେ ପୁରା ଜୋରଦାର କରିକି ଇଏ ହେଇଯିବାକୁ ପଡିବ ଆଉ।
ସେମିତି ହିଁ କରନ୍ତି। ଆଉ ଏତେ କରିପାରିବେନି ନା।
ଆଉ ଏବେ କରି ହଉଥିବ ଆଉଥରେ ସେ ପ ପଶ ଟାଇମ ହେଲା ଆଡୁ ଆଉଥରେ ସେ ପତଳା ହେଇଯାଇଥିବ ଏକା। ସେଇ ଟାଇମର ଏକା ଲଗାତାର ମାସେ ଜୋରଦାର ପୁରା କରିବ ଏକାଥରେ ଇଏ ହେଇଯିବ।
ମୋ ସାଙ୍ଗ ଗୁରା ବି ବହୁତ ଅଗ୍ନିବିରରେ ପଳେଇଲେ ଛୁଆ ଛୁଆଗୁରା ଦେଖ ଖାଉଛନ୍ତି କିନ୍ତୁ ଅଗ୍ନି ବିର ରେ ପଳେଇଛନ୍ତି।
ଅଗ୍ନିବିରରେ କିଛି ନାହିଁ ଖାଲି ତମେ ରନିଂ ପ ଯେ ତେ ସ୍ପିଡ କରିପାରିବ ସେତେ ତାଇଁ ରେ ଇଏ। ନାଇଁରେ ପ ପରି ପରୀକ୍ଷାକୁ ସେତେ କିଛି ଆଉ ଇମ୍ପୋଟାନ୍ସ ନାହିଁ ତାଇଁରେ ତାଇଁରେ ତମର ଫିଜିକାଲ। ଫିଟନେସ ଅଛି ବେଲେ ତାଇଁ ରେ ହେଇଯିବ ଅଗ୍ନିବିର ମୋ ଡି ଡିଫେନ୍ସ ଲାଇନ ଯଦି ଯିବାର ଥିଲେ ମୁଁ ଫାର୍ଷ୍ଟ ରେ ଏକା ପଳେଇ ମୁଁ କେବଠାରୁ ପଳାନ୍ତି ଏ ଜି ଡି ଟା ହେଲେ ଦେଇଛି। ଶହେ ଦଶ ମାର୍କ ଆଉଚି ଶହେ ଦଶ ଶହେ ଏଗାର। ଆହୁରି ତାଇଁରେ ମୋର ହାର୍ଡ ସିଫ୍ଟ ଅଛି ନର୍ମାଲାଇଯେସନରେ ଆହୁରି ଅଧିକ ମାର୍କ ମିଳିବ ମତେ।
ପାଠ ତାହେଲେ ବଢିଆ ହଉଛି ଆଉ।
ହଁ ଏ ପ୍ଲସଟୁ ରେ ଯ ଇଏ ମିଳିଥିଵ ଜାଣିଚ ଅଧିକ ମାର୍କ ଲାପଟପ୍ ମିଳୁଚି।
ହୁଁ ହୁଁ।
ସେଟାରେ ହେଲେ ମତେ ମିଳିଥିଲା ପଠାଣି ସାମନ୍ତ ହେଲେ ପାଇଥିଲି। ସବୁଆଡେ ଅଛି ଆଜ୍ଞା।
ନା ଟ୍ୟାଲେଣ୍ଟ ଭରପୁରୁ ତାହାଲେ।
ହୁଁ। ଖାଲି ଟିକେ ଦେହ ଟା ଟିକେ ଆଉ ଟିକେ ବାହାରିଲେ ହେଇଯିବ ଆଉ।
କଷ୍ଟକର ହେଇଯିବ।
ଖାଲି ଫିଜିକାଲ ଫିଟନେସ ଟା ଆଉ ଟିକେ ଦରକାର ଆଉ।
ହଁ ସେଇଟା ଆଉ ଟିକେ ହେଲେ ହେଇଯିବ ଆଉ ଦେଖ ଆଉ। ହେଇଯିବ ମ ସବୁ ଥୋଡି ନା ଏ ଅଣାଅଶୀ ନେବେ ଟିକେ। ଉଁ। ସେମାନେ ପଇସା ଫଇସା ଟିକେ ପେଲଦବୁ। ଏ ବସିଛି ଘରେ।
ଆଉ ତମେ କଣ ଆଉ ଗମେଣ୍ଟ ଜବ ପାଇଁ ହଉଚ ନା ନାଇ।
ମୁଁ ଗମେଣ୍ଟ ଜବ ମତେ ଏକୋଇଶି।
ଏକୋଇଶି ମତେ ଅଣେଇଶି କୋଡିଏ ହବ ଆଉ।
କେତେ ଡେଟ ଅଫ ବାଥ କେତେ କି? ଛ ମୋର ପାଞ୍ଚେ ଆଉ।
ହଁ।
ଆଉ କଣ ପ
ଆଉ ତମେ ବାଟି ବ୍ୟାଟିଂ ନା ବୋଲିଂ?
ହ ଅଲରାଉଁଣ୍ଡର୍ ବ୍ୟାଟିଂ ବୋଲିଂ ଦିଟା ଯାଙ୍କ
ମୁଁ ବି ଏଇ ଅଲରାଉଣ୍ଡରେ କରୁଥିଲି ଯେ
ହଁ ତମର ସେପଟେ ପୁରା ସବୁ ଅଲଗା ଅଲଗା ସ୍ପେସିଆଲ ହେଇଯାଇ ଯିଏ ବାଟିଂ କରୁଛି ଟିଂ ଯେ ବୋଲିଂ କରିଛି ସେ ବୋଲିଂ ଆମର ଆଡେ ସବୁ ଆଉ କିଏ କିଛି ନାଇଁ ଆମର ସିଆଡେ ସବୁ ମିଶେଇକି।
ଏବେ କଣ ହଉଛି କହିଲ? ସିଚୁଏସନ ଗାଁ ରେ ଯିଏ ରହିଲା ସେ ଆଗ ଏନିଟାଇମ ଖେଳିଲା। ତାର ବୋଲିଂ ବି ସିଏ କଲା ବ୍ୟାଟିଂ କଲା। ତାର ପ୍ରାକ୍ଟିସ ରହିଲା ନା ହାତ ଫାତ ବିନ୍ଧିବା ନାହିଁ ଆଉ ଆମେ
ଗାଁ ଗାଁରେ ଏପଟେ ଖେଳ ହିନ୍ତି ଆଞା। କିଏ ସ୍ପେଶାଲ କିଏ କିଛି ବ୍ୟାଟସମ୍ୟାନ୍ ଅଲଗା ବୋଲର ର ଅଲଗା ନାଇଁ। ସବୁ ସବୁ ସିଏ ଚାରି ପାଞ୍ଚଟା ଅଲରାଉଣ୍ଡର ତାଙ୍କେ ଆଗେ ବ୍ୟାଟିଂ କରୁଛନ୍ତି ତାଙ୍କେ ଆଗେ ବୋଲୀଙ୍ଗ କରୁଛନ୍ତି।
ହୁଁ।
ନାଇନ ଯଦି ହବ ହେଲେ ଏ କାଲି ଯାଇଥିଲୁ ଗୋଟେ ଗାଁକୁ ମ୍ୟାଚ ଖେଳିବାକୁ। ହଁ ହଁ।